ମ୍ୟାଡ଼ାମ।
କେମତି ଅଛନ୍ତି?
ହଁ ଏବେ ଟିକେ ଥଣ୍ଡା ଦେହରେ ଅଛି ତ ଆପଣଙ୍କର?
ମୁଁ ବି ଭଲ ଅଛି ମାନେ ଥଣ୍ଡା ହେଇନି
ଆମର କଣ କହିଲେ? ରାସ୍ ମାନେ ଘର ଦି ସାଇଡ ପଟେ ରହୁଛି ମଝିରେ ଅଗଣା ରହୁଛି ନା। ଏପଟ ସେପଟ ହେଲା ବେଳକୁ ପାଦ ଓଦା ହେଇକି ଥଣ୍ଡା ଲାଗୁଛି।
ହଁ। ଆଉ ବର୍ଷା ବି ଏବେ ହଉଛି ଟିକେ।
ହଁ ଥଣ୍ଡା ଲାଗୁଛି।
ରାତିରେ ସୋରିଷ ତେଲ ମସାଜ କରିକି ଶୋଇଲା।
ହଁ ହଁ ଭଲ ଲାଗିବ ମୁଁ ଝିଅକୁ ମୁଁ ବି ସେୟଆ ଭାବୁଛି ମାଲିସ୍ କରିଦେଲେ ଟିକେ ଭଲ ଲାଗିବ ତାକୁ।
ହଁ ମୋ ଦିଦିର ଛୋଟ ଝିଅ ଏଇ ଦେଢ ବର୍ଷ ଦି ବର୍ଷ ତାର ସବୁଦିନ ରାତିରେ ସୋର୍ଷ ତେଲ ତାର ମସାଜ ହବ। ତାର ବି ଆଦତ ହେଇଯାଇଛି ନ କଲେ ଶୋଇବନି।
ନିଦ ହବନି ସବୁଦିନ ଗଲେ କିନ୍ତୁ ପେଟ ଗରମ ହେଇଯିବ ନା।
କେଜାଣି ମୁଁ ଜାଣିନି କରନ୍ତି ତ।
ହଁ ନାଇଁ ସବୁଦିନ ବି କରିବେ ଯଦି ପେଟ ଗରମ ହବ।
ଓହ ମାନେ ମୁଁ ଜାଣିନି ଏଇ ଗରମ ଦିନ କଥା ଜାଣିନି। ଶୀତ ଦିନରେ କରୁଥିଲେ ଗରମ ଦିନ କରୁଛନ୍ତି ନାଇଁ ମୁଁ ଜାଣିନି।
ବର୍ଷା ଦିନେ କଲେ ଭଲ।
ହୁଁ ନା ଗରମ ଦିନ ତ କରିହବନି।
ବପ ଝାଡା ହେଇଯିବ ହୁଁ। ତା ତରେ ଗଲେ ଭଲ ବଡ କଣ ସାନ ସମସ୍ତେ କରିବା କଥା। ତ ଦିନେ ବର୍ଷା ଦିନ
ହୁଁ ହୁଁ କରିବା କଥା। ଟାୟାଡ ପାଇଁ କି କିଏ କେତେ କରୁଛି ଆସିଲ
ଆଜ୍ଞା କଣ ଖାଇଥିଲେ ଆପଣ?
ମୁଁ ଆଜି ଖେଚୁଡି ଖାଇଥିଲି ଆଉ ଖଟା ଖାଇଥିଲି। ଦିନ ବେଳେ ଭାତ ଖାଇନଥିଲି ତ। ହଁ । ଇଚ୍ଛା ହେଲା ପୁଣି କରିଥିଲେ ତ ଖେଚେଡି ଆଉ ଖଟା ଖାଇ ଦେଇଥିଲି।
ଆମ୍ବ ଖଟା ନା ଟମାଟୋ?
ନାଇଁ ଟମାଟୋ ଖଟା।
ହୁଁ। ଏଇଠି ମିଳୁଛି ମଝିରେ ମଝିରେ। ଆମର ଆଜି ଆମ୍ବ ଖଟା ହେଇଥିଲା ବା ସେଥିପାଇଁ। କଲେ ସରିଯିବ ତ ମୋର ମୁଁ ଆମ ଘରୁକୁ ଟିକେ ଆସିଛି। ଖୁଡି କହିଲେ ଆମ୍ବ ଖଟା କରିଦବା। ଆସ ଦିନରେ କଣ ଖାଇଥିଲେ? ହଁ ହାଟରେ ମିଳିଯିବ।
ମିଳିଯିବ ସବୁ। ଆଉ ଆପଣ ଭୁବନେଶ୍ୱର ଅଛନ୍ତି ବୋଲି ଏତେ କ୍ଲିଅର କଥା ଶୁଣା ଯାଉଛି। ଆଉ ଯୋଉମାନେ ମୋ ସହିତ କଥା ହଉଛନ୍ତି ଅଲଗା ଏରିଆର ବା
ନାଇଁ ନାଇଁ ନାଇଁ ଅଧ୍ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ଆଜି କଣ କାଲିଠୁ ରହୁଛି।
ହୁଁ।
ଆଜ୍ଞା ଆଉ ଆଉ ଉଁ ଆପଣ ଡ୍ୟୁଟି କେତେଟାରୁ କେତେଟା ଯାଆନ୍ତି?
ମୁଁ ନଅଟାରେ ବାହାରି ଯିବି ମାନେ ସାଢ଼େ ନଅରୁ ଷ୍ଟାର୍ଟ। ଆଉ ଆସି ଘରେ ପହଞ୍ଚୁ ପହଞ୍ଚୁ ସାତଟା ଆଉ କେତେବେଳେ କେତେବେଳେ କାମ ଥିଲେ ସାଢେ ସାତ ବି ହେଇଯାଏ। ମୋର କାମ କାମ ଲୋଡ୍ ବେଶୀ ନାହିଁ କିନ୍ତୁ ପ୍ରାଇଭେଟ୍ ଚା କିରୀ ମାନେ ସାଢେ ନଅରୁ ସାଢେ ଛଅ ଯୋଉ ଡ୍ୟୁଟି ଟାଇମଟା ତମୁକୁ ରହିବାକୁ ପଡିବ। କାମ ବେଶୀ ନାହିଁ। ମୁଁ ବସିଥାଏ ନହେଲେ ମୋର ମୋବାଇଲରେ କଣ କରେ। କାମ ବେଶୀ ନଥାଏ। ୱାର୍କ ଲୋଡ ନାହିଁ କିନ୍ତୁ ତମୁକୁ ରହିବାକୁ ପଡିବ। ମତେ ସେଇଟା ବହୁ କଷ୍ଟ ଲାଗେ।
ସେଇଟା ତ ବାଧ୍ୟ। କାମ ପଛେ କରିବ ସାତ ଆଠ ଘଣ୍ଟା ରହିଯିବ ଏକ୍ କା ସାଙ୍ଗେରେ ଆସିବ।
କାମ କଲେ ତମୁକୁ ବୋର ଲାଗିବନି କିଛି ଲାଗିବନି କାମରେ ବିଜି ରହିଗଲ ବଟ୍ କାମ ନ ଥିବ ବସି ବସି ଫୋନରେ ବି କଥା ହେଇପାରୁନଥିବ ସମସ୍ତେ ଥିବେ। ଆହୁରି ମାନେ କଷ୍ଟ ଲାଗେ ଟିକେ ଆଉ।
ବୁ କେତେ ଜଣ କାମ କରୁଛନ୍ତି?
ହଁ ଚାଳିଶ ପଇଁଚାଳିଶ ଜଣ।
ଓହୋ। ବେଶୀ ଅଛନ୍ତି ତ ଅଳ୍ପ ଅଳ୍ପ କାମ ହଉଛି ଆଉ। ଅଳ୍ପ ଲୋକ ଥିଲେ ଅଧିକ କାମଟା ହେଇଥାନ୍ତା।
ଅଳ୍ପ ଲୋକ ଥିଲେ କାମ ମାନେ ଆକ୍ଚୁଆଲି ମୁଁ ଗୋଟେ ଅଟୋମୋବାଇଲ ସେକ୍ଟରରେ କାମ କରୁଛି।
ଆଜ୍ଞା ଆଜ୍ଞା।
ହଁ ତ ମାନେ ଯୋଉ ଅଶୋକ ଲିଲାନ୍। ହଁ ସେଇଠି ଯୋଉ କାମ କରୁଛି ତ ମୋର ଟ୍ରାନ୍ସ୍ ସେଇ ଜଣେ ଆମର ଯୋଉ ଓନର୍ ଯିଏ ସେ ତାଙ୍କର ଆଉ ଗୋଟେ ବି ମାନେ କମ୍ପାନୀ ଅଛି କହୁଥିଲେ ସେଇଠିକି ଟ୍ରାନ୍ସଫର୍ କରିଦେବେ। ସେଇଠି ରହିଲେ ଟିକେ କାମ କାମ ଟିକେ ଅଧିକା ସେଇଠି ଅଛି ଭଲ ଲାଗିବ।
ଏକ୍ସପିରିଏନ୍ସ ଅଧିକ ଦିନି ରହିଲେ ଯୋଉଠି ବି ଜବ୍ କରିବେ ସୁବିଧା ହୁଏ।
ହଁ ହଁ।
ଆଜ୍ଞା। ଆଉ ଦିନବେଳେ ଲଞ୍ଚ କଣ କରିଥିଲେ?
ମୁଁ ଆଜି ରୁଟି, ଭଜା, ସାଲାଡ୍ ଖାଇଥିଲି ଆଉ ଗୋଟେ ଅଁଳା ଖାଇଥିଲି।
ହୁଁ ହୁଁ ଆଜ୍ଞା ଭଲ। ଅଁଳା ତ ଭଲ ଏବେ ଯେମିତି ଚୁଟି ଉପୁଡୁଛି।
ହଁ ମ ସେଥିପାଇଁ ମାନେ ଭିଟାମିନ ସି ଟା ଟିକେ ଦରକାର ବଡିକି।
ବହୁତ ମୋର ତ ବହୁତ ଉପୁଡୁଛି। ହୁଁ ଭଲ ।
ହୁଁ ଆଉ ନା ଚୁଟି ଟା ମୋର ଏବେ ତ ଝଡୁନି କାହିଁକି ନା ମୁଁ ମାସ୍କ ଗୋଟେ ୟୁଜ କରୁଛି ପିଲିକ୍ରିମ ର ସେଟା ମତେ ଭଲ କାମ ଦଉଛି। ଯେବେଠୁ ଲଗେଇଲିଣି ପିଲିକ୍ରିମ୍ ସାମ୍ପୁ ମାସ୍କ ଟା ସ୍ପା କରୁଥିଲି। ସ୍ପା କାଇଁ ହଜାର ଟଙ୍କା ଦେଇ କରିବି ତା ବଦରେ ମା ପାଞ୍ଚଶହ ଟଙ୍କା ଦେଇ ନେଇ ଆସିଲେ ମୋର ଛଅ ମାସ ପଳେଇବ।
ଆଜ୍ଞା।
ମାସ୍କ ଟା କାମ ଭଲ ଦଉଛି। ଆଉ ମଝିରେ ମଝିରେ କଣ ଦହି ଲଗେଇଦିଏ ଦି ତିନି ମାସ ଥରେ, ଟିକେ ମାନେ ଏବେ ସମୟ ହଉନି ଚାକିରି କଲାଠୁ ନହେଲେ ଘରେ ମୁଁ ପନ୍ଦର ଦିନ ଥରେ ଦହି ଲଗାଏ। ଏ ଫ୍ଲାକ୍ ସିଡ୍ ରେ ତାକୁ ଫୁଟେଇକି ତାର ଜେଲ୍ ଟା ଗ୍ରାଇଣ୍ଡିଙ୍ଗ କରିକି ଲଗାଏ। ସେଇଟା ଭଲ କାମ ଦିଏ।
ମୋର ଏତେ ଛୁଟି ଉପୁଡୁଛି, ଛୁଆ ହେଲା ପରେ ବି ପୁଡେଇ ବୋଲି କୁହନ୍ତି ନା? ତ ଉ ଏତେ ଚୁଟି? ବୋହୁତ୍ ଉପୁଡୁଛି କମୁନି ଜମା। ଲାଷ୍ଟ କୁ ଏବେ ବାହାରକୁ ଗଲି ଓ ଲମ୍ବା ଥିଲା ବି, ଲମ୍ବାରେ ମାନେ ମାସେ ଦି ମାସରେ ବଢିଯିବ କିନ୍ତୁ ପତଳା କିଛି ମାନେ ଲାଭ ନହିଁ ନା, କାଟିଦେଲି।
ହୁଁ ହୁଁ। ଲମ୍ବା ମାନେ? ଲମ୍ବା ରଖିବ ଚୁଟି ଭଲ ଅଛି ବାକି ଟିକେ ଗଳିଆ ନ
ସେଥିପାଇଁ ତ ମୁଁ କାଟିଦେଲି ପୁରା।
ଆ ଆଉ ଗୋଟେ ହେଇଥିଲା କଣ କହିଲେ? ମୋର ଥରେ ଭୁବନେଶ୍ବର ରେ ଥିବା ଟାଇମ୍ ରେ ଚୁଟି ମାନେ ଝଡିଲା ମାନେ ରବର ଯୋଉଟା ମୁଁ ଦୁଇ ଫେର ଦିଏ ସେଟା ତିନି ଫେରା ହେଇଗଲା। ମାନେ ଉଦ୍ଦିନ ୱାନ ୱିକ୍ ସେଟା ଗୋଟେ କଣ ଭି ଗୋଟେ ମିନିଟ୍ ପିସେସାଂ ମୁଁ କହିପାରିବିନି ମୋ ସାଙ୍ଗ ଗୋଟେ କହିଲା ତୁ ପାର୍ଲର ଯା। ମୁଁ ଜେଲନ୍ ମାନେ ସାଲୁନ୍ ଗଲି ସେମାନେ ଗୋଟେ ସେରମ୍ ଲଗେଇଲେ ଯୋଉ ଗୋଟେ ଆସେ ଲୋରିଆଲର ଗୋଟେ କାଚ ବୋଟଲ ଛୋଟ ସିରମ୍ ଆସେ ଦେଢଶହ ଟଙ୍କ ନବ ଛୋଟଟେ ପୁରା ସେଟା ସେ ମର ମୂଳରେ ମୁଣ୍ଡ ଟା ସଫା କରି ମୂଳରେ ସେମାନେ ମସାଜ କଲେ ଖାଲି ମୂଳରେ ଚୁଟି ମୂଳରେ ଦେଲେ ଆଉ ଗୋଟେ ମେସିନ ଥିଲା, କୁର୍, କୁର୍, କୁର୍ କଣ କଲେ ସେଇଠୁ ଆସିଲି ମୋ ଚୁଟି ଝଡା ପୁରା କମ
ଟ ବି ଗୋଟେ କରିପାରିବେ ବଢିଆ କାମ ଦିଏ ସେଇଟା ନିଜେ ଘରେ କରିହବ ମାନେ ପାଲର ରେ ଟିକେ ଜଣେ
ସୁବିଧା ଶାନ୍ତି ଲାଗେ ଗୋଟେ। ହେଡ୍ ମସାଜ ଟା ଶାନ୍ତି ଲାଗେ ବହୁତ ନା ହେଡ୍ ବେକ ସବୁ ଯୁଡା ମ ଚଲତେ ବି ବହୁତ ଆରାମ ଲାଗେ ରିଲାକ୍ସ ଲାଗିବ।
ଆଉ ଜେଲନ ରେ ବେଳେ ବେଳେ ଫିପ୍ଟି ପର୍ସେଣ୍ଟ ଅପ୍ ଥାଏ। କେତେବେଳେ ସେଇଠି ଯାଇକି କରିଦେଲେ ବି ହବ। ମାନେ ଚୁଟି ଝଡା କମି ଯାଇଥିଲା। ସେମାନେ ସଜେଷ୍ଟ କରିବେ ବହୁତ ଜିନିଷ କାମଦିଏ ମୁତ ମୁଁ ସେରା ପୁରା ଫିଲ୍ କରିପାରିଲି। ସେଟା ଆପଣ ଚନ୍ଦ୍ରଶେଖର ପୁର।
ଓ ସେଇଟା ଆମ ଘରଠୁ ବହୁତ ବାଟ ହେଇଯିବ।
ଆପଣ କୋଉ ଏରିଆରେ ରହୁଛନ୍ତି କି?
ଆମର ବରମୁଣ୍ଡା ପାଖରେ।
ଅ ହଁ ଦୂର ବାଟ ଟିକେ ପିଲାକୁ ଛାଡିକି ଯିବା।
ଯାଇ ହବନି। ମୁଁ ତ ତାକୁ ଛାଡିକି କୁଆଡେ ଯାଇନି। ମୋର ମଝିରେ ଏବେ ହାତ ପେନ ହଉଥିଲା ସେ କ, କଦଉଥିଲି।
ହୁଁ ହୁଁ।
ଘଣ୍ଟେ ଦି ଘଣ୍ଟା ଛାଡିକି ଯିବାକୁ ବି ମତେ ଇଚ୍ଛା ହୁଏନି। କିନ୍ତୁ ଖରା ପାଇଁ ଯୋଉଦିନ ମେଘୁଆ ହେଇଥିବ ନେଇଯିବି। ଖରା ପାଇଁ ତାକୁ ନିଏନି। ସେ ଜମା ଖରା ସହିପାରି ବନି। ତାକୁ ଥଣ୍ଡା ଦରକାର ସବୁବେଳେ। ତା ଦେହ କେନ୍ତୁ ପିିଲା ବେଳୁ ତାକୁ ଥଣ୍ଡା। କିନ୍ତୁ ତାକୁ ଥଣ୍ଡା ଦରକାର।
ଥଣ୍ଡ ଦରକାର ମାନେ? ଆମର ଯୋଉ ଏବେ ପିଲା ଜନ୍ମ ହେଲାରୁ ଏସିରେ ଶୋଇଲେ।
ଏ ସି ରେ ଶୋଇଲେ ହଁ।
ଏ ସି ଆଉ ଖରା ମୋ ଭଉଣୀର ଛୋଟ ଝିଅ ଯୋଉ ଦିଟା ଏବେ ହେଲେ। ଏ ସି ନହେଲେ ସେମାନେ ଶୋଇବେନି ବଡ ପିଲା ତାଙ୍କର ବ୍ୟାଡ ହାବିଟ୍ ମାନେ ସେମାନେ ଛୋଟ ଜନ୍ମରୁ ଏବେ ଜନ୍ମ ହେଲେ। ପୁରା ଯୋଉ ଏ ସି ରେ ଶୋଇଲେ ଆଉ ସେ ମାନେ ନା ଏ ସି ରେ ଜମା ଶୋଇବେନି। ଏଇଟା ଭଲ ଅଭ୍ୟାସ ନୁହେଁ।
ମୁଁ ଏ ସି ମୋର ଏସନ ଫୁଲିଆ ଯେ ମୁଁ ଏ ସିରେ ବେଶି ସମୟ ରହିପାରେନି। ଟିକେଟା ମୁଁ ଲଗେଇଦେବି ପନ୍ଦର କୋଡିଏ ମିନିଟ୍ ପୁଣି ବନ୍ଦ କରିବି ପୁଣି ଗରମ ହେଲେ ଆଉ ଥରେ ଲଗେଇବି। ଗୋଟ୍ ଏକା ସାଙ୍ଗେ ରହିଲେ ମୋର ଛିଙ୍କ ହେଇକି ନାକ ପୁରା ସଲସଲ୍ କୁଣ୍ଡେଇ ହବ ମାନେ ବହୁତ ଅବସ୍ଥା ଖରାପ ହେଇଯିବ ସାଙ୍ଘାତିକ ହେଇଯିବ।
ନା ନା ବଡି ଟାକୁ ଆକ୍ଚ୍ୟୁଆଲି ସବୁ ଏନଭରେଣ୍ଟ ରେ ଶୁଟ୍ କରିକି ରଖିବା ଟା ଭଲ ନ ହେଲ୍ ଲେ ୱାଡପ୍ ଯୋଉ କରୋନା ସମୟରେ ବେଶି ମରିଗଲେ। ଯୋଉମାନେ ଏ ସି ରେ ବେଶୀ ରହୁଥାନ୍ତି। ରୋଗ ପ୍ରତିରୋଧକ ଶକ୍ତି ସେମାନଙ୍କର ବହୁତ କମ। ଆପଣ ଯେ ଏତେ ଖରାରେ ବୁଲିବେ ଏଇ ଯୋଉ ମୂଲିଆ ମଜୁରୀ ଲୋକ ଜମା ମରିନାହାନ୍ତି କରୋନାରେ।
ହଁ ବହୁତ ପଖାଳ ଭାତ ଖାଇଲେ ଗରମ ଭାତ ଖାଇଲେ ସେମାନେ ଗରମ ଗରମ ଖାଇଲେ ଏ ହୁଁ ଏବେ ତା ଆମେ ଯୋଉ ଗଲୁ ବାହାରକୁ ମତେ ଏଠି ଥଣ୍ଡା ହେଲାନି ବେଶି ମୁଁ ଏ ସିି ରେ ରହୁନଥିଲି କି ବେଶିମାନେ ଇଏ ରେ ରହୁନଥିଲୁ। ତ ନର୍ମାଲ ଥିଲା ତ ସେ ଟିକେ ଯାଇଥିଲୁ ଯେ ଥଣ୍ଡା ହେଲାନି। ଝିଅକୁ ବି ଟିକେ ଜଷ୍ଟ ଟ୍ରେନରେ ବି ଏ ସି ନା ତାକୁ କ୍ୟାପ୍ ଟୋପି ସବୁ ଉ ମାନେ ସକ୍ସ ପିନ୍ଧେଇକି ରଖିଲି ପୁରା କଣ୍ଟିନ୍ୟୁ ତାକୁ ଟିକେ ଥଣ୍ଡା ହେଲା ନାଁ ମେଡିସିନ ଟା ଦେଇଦିଏ ତ ତାକୁ ବିସ୍ ବେଶି ଥଣ୍ଡା ଦେହ ଖରାପ ହେଲାନି। ନା ଆରାମସେ ଗଲେ ଆସିଲା।
ହୁଁ।
ଆଜ୍ଞା ବାକି ମୋର ଦୁର୍ଭାଗ୍ୟ ଯେ ମୁଁ ତିନି ତିନି ଥର ବରଫ ଜାଗା ପାଖକୁ ଯାଇକି ବରଫ ଦେଖି ପାରିନି। କହଁ ତିନି ଥର ସିମଲା ଥରେ ମନାଲି ଥରେ ଏବେ ଥରେ ଗଲି। ତିନି ଥର ଯାକ ଯାଇଚି ଦେଖି ଦେଖି ପାରିଲିନି ଦୁର୍ଭାଗ୍ୟ ଅ ଏଇଟା। ହଁ ବା ହଁଁ ତାକୁ ନେଇ ଯାଇଥିଲି। ମୋ ମାମା ମନା କଲେ। ହୁଁ। ଉଁ ହଁ ନାଇଁ ନଣନ୍ଦ, ନଣନ୍ଦଙ୍କ ହଜବେଣ୍ଡ ତାଙ୍କ ପୁଅ। ଆଉ ଗୋଟେ ଏଟା ଏଜେନ୍ସି ଟାଇପ ର ଇଏ ରୁ ଯାଇଥିଲୁ ନା ତ ସତୁରି ଜଣ ଯାଇଥିଲେ।
ଆ ହଁ ଆପଣ ବୁଲାବୁଲିରେ ଶଉକ ଅଛି ବୋଧେ?
ହଁ ମତେ ଶଉକୁ ଥିଲା ମୋ ହଜବେଣ୍ଡ କ ବି ଶଉକୁ।
ଯା ହଉ ଭଲ।
ହ ଦି ଜଣ ଯାକଙ୍କୁ ବହୁତ ଭଲ ବୁଲିବା ପାଇଁ। ବୁଲିବାକୁ ଯେମିତି ଭଲ ଫଟୋ ଉଠେଇବାକୁ ସେମିତି ଭଲ। ସବୁ ମାନେ ଏକା।
ହଁ ମାନେ ଦି ଜଣଙ୍କର ପସନ୍ଦ ଟା ସମାନ ଥିଲେ ଭଲ ଟିକେ ମ୍ୟାରେଜ ଲାଇଫ ଟା ଚାଲେ। ଆଉ ବୁଲାବୁଲି କଲେ ବି ବହୁତ ତ ଶିଖିବାକୁ ମିଳେ ଜାଣିବାକୁ ମିଳେ।
ହଁ ହଁ। ସେ ବୁଲିଲେ ଗୋଟେ ଭଲ ଲାଗେ ମୋ ବେଶି ନାହିଁ ବର୍ଷ ଦେଢ ବର୍ଷ ଦି ବର୍ଷରେ ଥରେ ଯାଇ ବୁଲ ଦେଇେଇକି ପଳେଇ ଆସିବେ ଭଲ।
ହଁ ହଁ।
ଆଜ୍ଞା ମଝିରେ ମଝିରେ ବୁଲିବା କଥା। ଲୋକମାନେ କୁଆଡେ କେତେ କୁଆଡେ ବୁଲୁଛନ୍ତି। ଖାଲିଟାରେ କେତେ କୁଆଡେ ଖର୍ଚ୍ଚ ହେଇଯାଉଛି।
ବୁଲିବା କଥା ଲୋକଙ୍କ ସହିତ ଟିକେ ମିଶିବା କଥ୍
ମିଶିବା କଥା ସବୁ କଲଚର ବିଷୟରେ ସବୁଆଡେ ଜାଣିବା କଥା।
ହୁଁ,
ହୁଁ ଆଜ୍ଞା, ହଉ ତାହେଲେ ରଖୁଛି ଶୁଭରାତ୍ରି।
ଖସ ଶୁଭରାତ୍ରି।